ଆଉ କଣ ଖବର ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ତ ବହୁତ ଭଲ ଅଛି। ମୁଁ ଭାବୁଥିଲି ତତେ ଟିକେ ଫୋନ କରିକି ହଉଛି ଟିକେ ପଢାପଢି ବିଷୟରେ ଟିକେ ପଚାରିଦେଲେ କେମିତି ହୁଅନ୍ତା ମୁଁ ଟିକେ ଏଇ ଯୋଉ କମ୍ପିଟେଟିଭ ପାଇଁ ହଉଛି ଲାଗୁଛି ତ ଗ୍ରାଜୁଏସନ ସରିଲା ପରେ ଆଉ କଣ କରିବି? ତ ଲାଗୁଛି। ତ ଇତିହାସ ଆପଣ କେତେ କଣ ପଢିଛନ୍ତି ମତେ ଟିକେ ଜଣେଇଲେ? ଟିକେ ଭଲ ହବ ଆପଣଙ୍କୁ ମୋ କଥା ଭଲରେ ଶୁଭୁଛି ତ
ହଁ ହଁ ଶୁଭୁଚି ଆମେ ଯଦି ଆଜି ଇତିହାସ ବିଷୟରେ କଥା କଥାହବା ତାହେଲେ ଆମେ ଚାଲନ୍ତୁ ରାଣୀ ଦୁର୍ଗାବତୀଙ୍କ ବିଷୟରେ ତାଦେହରେ କଥା ହବା ଠିକ ଅଛି।
ଆଚ୍ଛା ରାଣୀ ଦୁର୍ଗାବତୀ ଏମିତି ଜଣେ ରାଣୀ ଥିଲେ ବୋଲି ମୁଁ ଆଜି ପ୍ରଥମ ଥର ପାଇଁ ଶୁଣୁଛି ଯାହା ହଉ ଆପଣଙ୍କ ସହିତ କଥା ହେଲେ ମୁଁ ଟିକେ ଇତିହାସ ବିଷୟରେ ସବୁ କିଛି ଭଲରେ ଜାଣିଯିବିନା?
ହଁ। ହଉ ଠିକ ଅଛି ମୁଁ ରାଣୀ ଦୁର୍ଗାବତୀଙ୍କ ବିଷୟରେ ଏବେ କହୁଛି ଆପଣ ଶୁଣିବେ? ରାଣୀ ଦୁର୍ଗାବତୀଙ୍କୁ ଗଡ ରାଜ୍ୟର ଯୋଉ ଜଣେ ବୀର ରାଣୀ ଭାବେ ତାଙ୍କୁ ପୁରା ମାନେ ଯୋଉ ମାନେ ତାଙ୍କୁ ମାନେ ମାନେ ପୁରା ସ୍ମରଣ କରାଯାଏ। ତାପରେ ଶେ ମାନେ ବହୁତ ସାରା ମାନେ କ ଯୋଉ ବହି ବି ଲେ ଲେଖିଥିଲେ ସେ ବହିର ନାଁ ମୋର ଏତେ ମନେ ନାହିଁ। ତାପରେ ସେ- ତାଙ୍କର ଯୋଉ ଥିଲା ମାନେ- ସେ ଯୋଉ ମାନେ ଯୋଉ ଜାଗାରେ ରହୁଥିଲେ ସେ ଜାଗାର ନା ତ ମୋର ଏତେ ମନେ ନାହିଁ। ସେ ବୋଧେ ରହୁଥିଲେ ମଧ୍ୟ ଭାରତର- ଯୋଉ ଗୋଣ୍ଡା ରାଜ୍ୟ- ରାଜ୍ୟ ମଧ୍ୟରେ ଗୋଟେ ରାଜ୍ୟ ଅଛି ସେଇଠି ରହୁଥିଲେ ଶେ। ଆଉ ସେ ବହୁତ ବୁଦ୍ଧିମତି ଥିଲେ। ତାପରେ ସେ ଶାସନ ରେ ବହୁତ ଭଲ ଥିଲେ। ତାପରେ ସେ ତାଙ୍କର ଯୋଉ ସେ ସୈନ୍ୟ ଥିଲେ ତାଙ୍କର ଯୋଉ ହସ୍ତି ବାହିନୀ ଥିଲେ, ତାଙ୍କର ସୈନ୍ୟ ଥିଲେ କୋଡିଏ ହଜାର- ଆଉ ହସ୍ତି ଥିଲେ ହଜାର ଟା। ହସ୍ତିବାହିନି ତାଙ୍କର ମାନେ ବହୁତ ଥିଲା ମାନେ ଏତିକି ହିଁ ତ ଥିଲେ- ଆଉ ତାଙ୍କ ପାଖରେ ବହୁ ମାନେ ସବୁ ରଖିଥିଲେ। ତାପରେ ସେ- ଯାହା ଫଳରେ ସେ ବାହ୍ୟ ଯୋଉ ଆକ୍ରମଣ କୁ ପୁରା ପ୍ରତିହସ କରିପାରିଥିଲେ। ଆଉ ସେ ଉ ଯୋଉ ମାନେ ତାଙ୍କର ଉ ତ୍ୟାଗ ଓ ବଳିଦାନ ତାପରେ ଯୋଉ ଗର୍ବ, ପ୍ରତିରୋଧ ଏମିତି କିଛି ବି ନଥିଲ। ତାପରେ ସିଏ ବହୁତ ଭଲ ମାନେ- ଶାସନ କରୁଥିଲେ ଆଉ ସେଇ ଯୋଗରୁ ତାଙ୍କୁ ତାଙ୍କ ରାଜ୍ୟରେ ସମସ୍ତେ- ତାଙ୍କ ନାଁ ଦେଇଥିଲେ ରାଣୀ ଦୁର୍ଗାବତୀ। ସେ କିନ୍ତୁ ତାଙ୍କର ମାନେ ସତ ନାଁ ଟା ଯୋଉଟା ମାନେ ତାଙ୍କ ନାଁ ଯୋଉଟା ମୁଁ ସେଇଟା ଠିକ୍ ଜାଣିନି। ଆପଣ କିଛି ଜାଣିଛନ୍ତି ତାଙ୍କ ବିଷୟରେ?
ନାଇଁ, ମୁଁ ତ ଆଜି ଆପଣଙ୍କଠୁ ପ୍ରଥମ ଥର ଶୁଣୁଛି କି ତାଙ୍କ ନାଁ। ହେଲେ ତାଙ୍କ ନାଁ ଶୁଣିକି ହିଁ ମତେ ଏମିତି ଲାଗିଲା ଦେଖନ୍ତୁ ତାଙ୍କ ନାଁ ରେ ଯେହେତୁ ଦୁର୍ଗା ଅଛି ସେ ବି ଦୁର୍ଗା ଠାକୁରାଣୀଙ୍କ ଭଳିଆ ନା। ପୁରା ପାୱାରଫୁଲ ହେଇଥିବେ ମାନେ ବହୁତ ଶକ୍ତିଶାଳୀ। ଆଉ ଯୋଉ କହିଲେ ଆପଣ କି ତାଙ୍କର ହସ୍ତିର ବାହିନୀ ଥିଲା। ମାନେ ଆଗ କାଳରେ ଯୋଉ ମାନେ ରାଜା ମହାରାଜାଙ୍କ ପାଖରେ ଯେମିତି ସୈନ୍ୟ ଆଜିକାଲି ଯେମିତି ୱାର୍- ପାଇଁ ଆମର ସୈନ୍ୟୈକ ମାନଙ୍କ ରହିଛନ୍ତି ସେମିତି ରାଜା ମହାରାଜାଙ୍କ କାଳରେ ମଧ୍ୟ- ମାନେ ତାଙ୍କର ହାତୀ ମାନେ ଯୁଦ୍ଧ କ୍ଷେତ୍ରରେ ଲୋକମାନଙ୍କୁ- ଆଉ ମଧ୍ୟ ଜିନିଷ ମାନଙ୍କୁ ନେଇକି ଯାଉଥିଲେ। ଆଉ କଣ କରୁଥିଲେ କହିଲେ ମୁଁ ଯେତିକି ଇତିହାସ ବିଷୟରେ ପଢିଛି ଆପଣଙ୍କୁ ସେୟା କହୁଛି, ମୁଁ ତ ଏ ଏତେ କିଛି ଜାଣିନି ନା। ଆପଣ ତ ସବୁ ମାନେ ଯେହେତୁ ଏତେ ବର୍ଷ ହେଲାଣି ଆପଣ ପ୍ରିପେୟାର ହେଲେଣି କମ୍ପିଟେଟିପ୍ ପାଇଁ ତ ଆ ଆପଣ ଜାଣିଥିବେ ଏ ସବୁ ବିଷୟରେ ତ ତାଙ୍କର ଯୁଦ୍ଧ କ୍ଷେତ୍ରରେ ବି ବହୁତ ଇଏ ଥିଲା। ଆଉ ଯୋଉ ଆପଣ କହିଲେ ଲେଖକ ଏଇଟା ତ ଶୁଣିକି ମୁଁ ପୁରା ଆଶ୍ଚର୍ଯ୍ୟ ସେ ଜଣେ ରାଣୀ ମାନେ ରାଜବଂଶର ରାଣୀ ହେଇକି ମଧ୍ୟ ତାଙ୍କର ମାନେ ଏଇ ଯେଉଁ ଲେଖା ଲେଖିରେ ଏତେ ମନ ଥିଲା କି ସେ ଗୋଟେ ଖକ ଆଉ କବିଙ୍କ ଭଳିଆ ବହି ବି ଲେଖିଦେଇଥିଲେ ଏଇଟା ଶୁଣିକି ମୁଁ ଏତେ ଆଶ୍ଚର୍ଯ୍ୟ, ଆଉ ତାଙ୍କର ସତ ନାମଟା କଣ କହିଲେ ମୋତେ ଆଉଥରେ ଟିକେ କହିଲେ?
ତାଙ୍କ ସତ ନାମଟା ତ ମୁଁ ଜାଣିନି କିନ୍ତୁ ତାଙ୍କ ନାଁ ହିଁ ଦିଆ ହେଇ- ମାନେ ତାଙ୍କର ଯୋଉ ଏତେ ସାହସ ସକାଶୁ ତାଙ୍କ ନାଁ ହିଁ ଦିଆ ହେଇଥିଲା ରାଣୀ ଦୁର୍ଗାବତି। କିନ୍ତୁ ସେ ରହୁଥିଲେ ଗଡ ରାଜ୍ୟର ମାନେ ସେ ତ ଗଡ ରାଜ୍ୟର ଜଣେ ବୀର ରାଣୀ ଭାବରେ ସ୍ମରଣ କରାଯାଏ ତାଙ୍କୁ। ତାପରେ ସେ ରହୁଥିଲେ ମଧ୍ୟ ଭାରତର ଗୁ ଗଣ୍ଡ ରାଜ୍ୟ ମଧ୍ୟରେ ସେ ରହୁଥିଲେ କିନ୍ତୁ ତାଙ୍କ ଙ୍କ ସତ ନାଁଟା ସେଇ ରାଜ୍ୟରୁ ହିତ ଦିଆହଇଛି ତାଙ୍କ ନାଁଟା ରାଣୀ ଦୁର୍ଗାବତୀ। କିନ୍ତୁ ତାଙ୍କ ସତ ନାଁ କଣ ମୁଁ ଜାଣିନି ଆଉ ସେ ଥରେ ମାନେ ଏ ଯୋଉ ସୈନ୍ୟ ବା ବଳରେ ସେ ଗୋଟେ ଯୋଉ ଗୋଟେ ଯୁଦ୍ଧ ବି ଜିତିଥିଲେ ଯୋଉଟା ସେ ଯୋଉ ରାଜା ଆକବରଙ୍କ ସହ ଗୋଟେ ପ୍ରେରିତ ହୋଇ ଗୋଟେ ସ ସେନାପତି ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲେ ଏ ମାନେ ଦି ଜଣ ମିଶିକି ସେ ମାନେ ସେ ଯୁଦ୍ଧଟାକୁ ଜିତିଥିଲେ। ତାପରେ ସେ ଯୁଦ୍ଧ ଯୋଉ ଜିତିଥିଲେ ସେମାନଙ୍କୁ ବି ଗୋଟେ ରାଜ ସେମାନେ ଗୋଟେ ରାଜ୍ୟ ଅଧିକାର ବି କରିଥିଲେ। ମୁଁ ତାଙ୍କ ବିଷୟରେ ତ ଏତିକି ଜାଣିଛି ଆପଣଙ୍କର ଯଦି କିଛି ମନେ ଅଛି ଆପଣ କୁହନ୍ତୁଆପ ଆପଣ କହିଲା ଭିତରେ ଯଦି ମୁଁ ଆପଣଙ୍କ କଥାରୁ ମୋର ଆଉ କିଛି ମନେ ପଡିବ ତାହେଲେ ମୁଁ କହିଦେବି।
ନାଇଁ ମୋର ତ ଆଉ ସେମିତି କିଛି ମନେ ପଡୁନି ହେଲେ ତାଙ୍କ ମାନେ ସ ତ ନାଁଟା ବି ମୋତେ ଲାଗୁଛି ସେଇୟା ହିଁ ହେଇଥିବ। ଆଉ ଆପଣ ଯୋଉ କହୁଛନ୍ତି ସତନା ଦେଖନ୍ତୁ ଆମର ଗୋଟେ ଯେମିତି ସବୁ ଏମତି ପେପର ଫେପର ଲେଖିଲା ବେଳେ ଗୋଟେ ଅଲ ନାଁ ଥାଏ ମାନେ ବଡ ନାଁ ଯୋଉଟା କୁହନ୍ତି। ଆଉ ଆମକୁ ଆମ ଘରେ କି ସାଙ୍ଗସାଥି ହେଲେ କି ବନ୍ଧୁବାନ୍ଧବ ମାନେ ହେଲେ ତ ସେମାନେ ମାନେ ପ୍ରେମରେ ଯୋଉ ନାଁରେ ଡାକନ୍ତି ତ ସେଇଗୁଡାକ ନାଁ ଅଲଗା ହେଇଥିବେ ସେମିତି ଦୁର୍ଗାପତି ରାଣୀଙ୍କର ବି ତ ସେଇଆା ହିଁ ଥିବ ନା। ଆଉ ଏଇଟା ଆପଣ ସତ କଥା କହିଲେ ଦେଖନ୍ତୁ ତାଙ୍କର ବହୁତ ଯେହେତୁ ପୁରା ହଉଛି ଭଲ ମାନେ ପୁରା ଷ୍ଟ୍ରଙ୍ଗ ହଉଛି ସୈନ୍ୟ ବାହିନୀ ଥିଲା ଯେମତି ହା ଥିଲା ଲୋକ ସଂଖ୍ୟା ବହୁତ ଥିଲେ ତାଙ୍କ ସାମ୍ରାଜ୍ୟରେ କି ରାଜ୍ୟରେ। ସେଥିପାଇଁ ସିଏ ହଉଛି ବହୁତ ପ୍ରସିଦ୍ଧ ହେଇଯାଇଥିଲା ନା। ଯେହେତୁ ସିଏ ହଉଛି ବହୁତ ପ୍ରସିଦ୍ଧ ହେଇ ଯାଇଥିଲେ ତ ସେଥିପାଇଁ ମାନେ ତାଙ୍କୁ ବି ହଉଛି ଏ ମାନେ ଗଡ଼ଜାତ ରାଜ୍ୟ ଜିତିବାରେଏମାନେ ବହୁତ ସାହାଯ୍ୟ କରିଥିଲେ କିଏ ତାଙ୍କର ସେଇ ଯେଉଁ ସୈନ୍ୟବାହିନୀ ଆଉ ହାତୀମାନେ କିନ୍ତୁ ଏବେ ବି ଯଦି ଟିକିଏ ସେ ଯୋଉ ରାଜା ମହାରାଜା ମାନେ ଥାନ୍ତେ ମୁଁ ଟିକେ ଭାବନ୍ତି କି ମାନେ ଏମିତି କେମିତି ସେ ହାତୀ ମାନଙ୍କୁ ନେଇକି ସୈନ୍ୟ କ୍ଷେତ୍ର ମାନେ ଯୁଦ୍ଧ କ୍ଷେତ୍ର କ୍ଷେତ୍ର ସବୁ ଯାଉଥିଲେ ସୈନ୍ୟ ମାନଙ୍କ ସହିତ ପୁଣି ଯୁଦ୍ଧରେ ଯାହା ଯାହା କିଛି ଜିନିଷ ଦରକାର ହୁଏ ଯେମିତି ହେଲା ଖାଇବା ପତ୍ର ଯେମିତି କି ଆଗୁରୁ ଚୁଡା ପାଣି କାହିଁକିନା ଯୁଦ୍ଧ କ୍ଷେତ୍ରରେ ତ ଆଉ ଏତେ ସବୁ ଜିନିଷ ତ କି ନଥିବ ତ ଏମାନେ ସବୁ ନେଇକି ହିଁ ଯାଉଥିବେ। ସେଇ ହାତୀ ପିଠିରେ ହିଁ ଯାଉଥିବେ ବୋଲି ବୋଲି ମୁଁ ଭାବୁଛି। ଆଉ ରାଣୀଙ୍କ ବିଷୟରେ ଆଉ କଣ କହିବା। ହେଲେ ଆଉ ଗୋଟେ କଥା ଆପଣ ଯୋଉ କହିଲେ ରାଜା ଆକବର ଆଉ ଗୋଟେ ବୀରବଲ ଜାଣିଛନ୍ତି ଇଂରାଜୀ ସ୍କୁଲର ପିଲା ମଧ୍ୟ ଆ ମାନେ ଆକବର ଆଉ ବୀରବଲଙ୍କ ଷ୍ଟୋରି ପଢନ୍ତି ମାନେ ସମସ୍ତେ ମାନେ ଯଦି କିଛି ପୁରୁଣା ରାଜାଙ୍କ ବିଷୟରେ କୁହାଯାଏ ଆଗ ସମସ୍ତେ ନାଁ ନେବେ ଆକବର ଆଉ ବୀରିବଲ ତାଙ୍କର ମାନେ ରାଜା ଆଉ ସିଏ ଯୋଉ ଥିଲେ ସେନାପତି ତାଙ୍କ ଦି ଜଣଙ୍କ ସମ୍ପର୍କ ଏତେ ଭଲ ଥିଲା ଆଉ ତାଙ୍କର ବି ସ୍ ସବୁ ଛୋଟ ଛୋଟ ଗଳ୍ପ ହେଇକି ଗୋଟେ ବହି ବି ମୋ ପାଖରେ ଥିଲା। ତା ସେଇଟା ଇଂରାଜୀରେ ଲେଖା ହେଇଛି। ଆପଣ କେବେ ଯଦି ସମୟ ମିଳିବ ସେଇଟା ଏମିତି ଗପ ବହିଟା କିଛି ପାଠ ନାହିଁ କି କିଛି ଇତିହାସ ବିଷୟରେ ଜାଣିପାରିବନି ଖାଲି ଆମେ ଜାଣିବା ଆକବର ଯେତେବେଳେ ରାଜା ଥିଲେ ଆଉ ବୀରବ ଯେତେବେଳେ ତାଙ୍କ ସେନାପତି ଥିଲେ ତାଙ୍କ ଭିତ ତରେ ହେଇଥିବା ଛୋଟ ଛୋଟ ଅ ମାନେ ଏଇ ସବୁ ମାନେ ଛୋଟ ଛୋଟ କାହାଣୀ ସେ ବହିରେ ଲେଖା ହେଇଛି ଆ ପଣ ଯଦି ସମୟ ମିଳିବ ଆପଣ ମୋଠୁ ସେ ବହିଟା ନେଇଯିବେ ଦେଖିବେ ଆପଣ ପଢ଼ିବେ ଆ ଆପଣଙ୍କୁ ବି ସେ ଗପ ଗୁଡାକ ଏତେ ଭଲ ଲାଗିବ ଏତେ ଭଲ ଲାଗିବ ଆପଣ ଭାବି ବିି ପାରିବେନି। କି ଏଇ ବିଷୟରେ ବି ଆହୁରି ଏତେ କଥା ଜାଣିବାର ମତେ ଥିଲା ବୁଝିଗଲେ ତ ଆପଣ ସେଇ ମାନେ ମୋଠୁ ସେ ବହି ଟା ଆପଣ ନିଶ୍ଚିନ୍ତ ନେଇକି ଟିକେ ପଢିବେ ହେଲା।
ହଁ ହଁ ମୋର ଆଉ ଗୋଟେ କଥା ବି ମନେ ପଡିଲା। ସେ ଉଣେଇଶ ଚୋଉଷଠି ମସିହାରେ ଆକବରଙ୍କ ଦ୍ଵାରା ଗୋଟେ ଏ ଯୋଉ ଗୋଟେ ସେନାପତି ତାଙ୍କ ରାଜ୍ୟ ଉପରେ ଯୋଉ ଆକ୍ରମଣ କରି ଥିଲେ ଆଉ ସେ ଦି ଜଣ ମିଶିକି ସେଇ ଯୋଉ ଆ ଯୁଦ୍ଧ ଟା ହେଇଥିଲା ସେଇଟାକୁ ଜିତି ବିି ଥିଲେ। ତାପରେ ତାଙ୍କର ଯୋଉ ସୈନ୍ୟ ବଳ ଅସ୍ତ୍ର ଶସ୍ତ୍ର ଯୋଉ ଅଧିକ ଥିବା ସତ୍ୱେ ସେ ନିଜ ସୈନ୍ୟ ବାହିନୀର ଯୋଉ ନେତୃତ୍ୱ ନେଇ ତାଙ୍କ ସାହସରେ ଉସୂ ସ୍ ତାଙ୍କ ସାହସର ସହିତ ଯୋଉ ଲଢିଥିଲେ। ତାକ୍ ତାଙ୍କୁ ସେଇ ଯୁଗୁରୁ ମାନେ ସେ ଚାଳିଶି ବର୍ଷ ପର୍ଯ୍ୟନ୍ତ ବନ୍ଦୀ ବି ହୋଇଥିଲେ। ସେ କିନ୍ତୁ ରାଣୀ ଦୁର୍ଗାବତି ବନ୍ଦୀ ହେଇନଥିଲେ। ଆକବର ବନ୍ଦୀ ହୋଇଥିଲେ ପୁରା ଚାଳିଶି ବର୍ଷ ପର୍ଯ୍ୟନ୍ତ। ତାପରେ ସେଇଥିପାଇଁ ରାଣୀ ଦୁର୍ଗାବତୀ ନିଜକୁ ମାନେ ଦୋଷୀ ବୋଲି ଭାବୁଥିଲେ ତ ଏମିତ୍ ତି ହିଁ ତାଙ୍କ କାହାଣୀ ଟା ଥିଲା ଆହୁରି ତାଙ୍କ ବିଷୟରେ ବହୁତ କିଛି ଅଛି। କିନ୍ତୁ ମୁଁ ତ ଅ ମାନେ ମେବେ ତ ଯୋଉ ଆସିଛି ଯୋଉ ନୂଆ ବହି ଗୁଡାକ ସେଇ ବହିରୁ ମୁଁ ଯେତିକି ଜାଣିଛି ଆଉ ପୁରୁଣା ବହି ଗୁଡାକ ତ ମୁଁ ବହୁତ ବର୍ଷ ହେଲାଣି ପଢିଲିଣି ତ ମୋର ଏତେ କିଛି ମନେ ନାହିଁ। ମୋର ଯେତିକି ମନେ ଥିଲା ମୁଁ ସେତିକି କହିଲି ତାପରେ ସିଏ ଥରେ ମାନେ ସେ ବହୁତ ବୁଦ୍ଧିମତି ଥିଲେ ମାନେ କୋଉ କାର୍ଯ୍ୟକୁ କୋଉ ଭଳି ଭାବରେ କରିହେବ ସେ ସେଇ ଟାକୁ ବହୁତ ଭଲ ଭାବରେ ବି ଜାଣିଥିଲେ ତାପରେ ସେ ଏ ଯୋଉ ମାନେ ତାଙ୍କର ଯୋଉ ଏତେ ସବୁ ଅ ଅସ୍ତ୍ରଶସ୍ତ୍ର ସୈନ୍ୟ ବଳ ଯୋଉ ଥିଲା। ସେ ସବୁ ଜିନିଷରେ ମାନେ ଜି ତି ବି ପାରୁଥିଲେ ହଉ ରଖୁଛି ଆଉ କେବେ କଥା ହବା।
ହଁ ମୁଁ ବି ବ୍ୟସ୍ତ ଅଛି ଆପଣ ଯାଆନ୍ତି।